ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଁ ସୁୁଭିଲା?
ହଁ ଶୁଭାଯାଉଛି।
କଣ କରୁଛ?
ଏଇ ଦଶ କେଜି ଆପଣ କଣ କରୁଛନ୍ତି?
ମୁଁ ହେଇ ବାହାରେ ଟିକେ ବୁଲୁଥିଲି ଖାଇକି ଆଉ।
ଓ ହଁ ଖାଇବା ଆଜି କଣ ଖାଇବା ହେଇଥିଲା?
ଆଜି ଭାତ ଡାଲମା ଆଉ ଭଜା।
ହ ହଁ।
ଆଉ
ଆଉ ସେପଟେ ବର୍ଷା ହଁ ଆଜି ଆମର ଖାଇବା ହେଇଥିଲା ଅଣ୍ଡା ହେଇଥିଲା ଭାତ ଡାଲି ଅଣ୍ଡା ହ ଶାଗ ଭଜା ଆଉ ପୋଟଳ ଆଳୁ ଭଜା ଆଉ।
ଓହୋ।
ଆଜ୍ଞା ଆଉ ବର୍ଷା ସେପଟେ କେମିତି ହଉଚି?
ଏଇପଟେ ବର୍ଷା ସକାଳେ ହେଇଥିଲା ଟିକେ ଏବେ ହେଇନି ମେଘୁଆ ପାଗ କରିଛି ଆଉ।
ଓହଁ ହଁ ଏପଟେ ଆମର ତ ବର୍ଷା ହଉଛି ବୋଲି ଆଉ।
ସେଟେ ସେଗଟେ ହଉଛି ବର୍ଷା। ଓହୋ।
ଆଜ୍ଞା।
ଆ ଏଇଠି ସକାଳେ ହେଇଥିଲା।
ଓ ହୋ।
ସକାଳେ ହେଇଥିଲା ଏବେ ଆଉ ହେଇନି ଆଉ।
ଉଁ ହୁଁ ଆଉ କେମିତି ଅଛି?
ଆଉ କଣ? ଭଲ ସେମିତି ତ ନି ଯୋଉ ମେଘୁଆ ପାଗ ଯୋଗୁ ଥଣ୍ଡା ଗୋଳା ବିିନ୍ଧା ଚାଲିଛି ସମସ୍ତଙ୍କର। ନାଇଁ ନାଇଁ ଘୋଳାବିନ୍ଧା ବି ହଉଛି ଜର ଫର ହେଇଗଲାଣି।
ଓହଁ ହଁ ଏଇ ସିଜନ ବି ଯୋଉ ଚେଞ୍ଜ ହଉଛି ସେଇଥିପାଇଁ।
ସିଜନ୍ ହଁ ସିଜିନ୍ ଚେଞ୍ଚ୍ ହୋଉଛି ହବ ଆଉ।
ଆଜ୍ଞା।
ସିଜିନ୍ ଚେଞ୍ଜ ହଉଛି ବର୍ଷା ହବ ବର୍ଷା ହେଲେ ଜର ହବ ଥଣ୍ଡା ଝାଡା ସବୁ ଧରିବ ଏବେ ବର୍ଷା ଋତୁ ତ ସବୁ ରୋଗର ରୋଗର ଗନ୍ଥା କରେ। ରୋଗର ଗନ୍ତା ଘର ହଁ ହଁ ହିଁ ଏଇଠି କୁହନି ଷ୍ଟାର୍ଟ ହେଲା କାଲିଠୁ ଧର। ଏବେ କାଲିଠୁ ହେଲା ଯେ ମେସେ ସୂର୍ଯ୍ୟ ବାହାରୁ ନାହାନ୍ତି ଆମର ଏଇ କଣ୍ଡିସନ ତା ରହିବ ରହିବ ପୁରା ସିଧା ଅକ୍ଟୋବର ପର୍ଯ୍ୟନ୍ତ ହେଲା। ହଁ ଅକ୍ଟୋବର ପର୍ଯ୍ୟନ୍ତ ଆମେ ଯା ଏ ସେଇ ସମ୍ ଲାଷ୍ଟ ପର୍ଯ୍ୟନ୍ତ ବର୍ଷା ବହୁତ ହୁଏ ବର୍ଷା ଏମିତି ହବ ତମେ ବାହାରକୁ ବାହାରି ପାରିବନି ଏଠି।
ନା ଠିକ୍ କଥା କହିଲେ ଏ ଏବେ ଧାନ ମାନ ବି ଲଗେଇବା ପାଇଁ ଭଲ।
ହଁ ତ ଚାଷ ଭଲ ହୁଏ। ହଁ ଚାଷ ବଲ। ଚାଷ ଭଲ ହବ ଏପଟେ ଚାଷ ତ ଟିକେ ଭଲ ହୁଏ ବେଶୀ ଆଉ। ପଚା ପତ୍ର ଜଙ୍ଗଲ ତ ବେଶି ହଁ ତାପରେ ନଦୀ ଅଞ୍ଚଳ ନହଉଛି ବେଶୀ ବର୍ଷା ହେଲେ ଏଇଠି ବନ୍ୟା ହବ ନ ଯୋଉ ରେଟ ରେ ଏଇଠି ବର୍ଷା ହୁଏ ଯଦି ନଦୀ ଅନ୍ ଚ ଆମର ଯେତି ଉତ୍ତର ଓଡିଶାରେ ଯେମିତି ବେଶୀ ନଦୀ ଅଛି ସେମିତି ନଦୀ ଯଦି ଥାନ୍ତା ଏଇଠି ବନ୍ୟା ହେଇଯାନ୍ତା।
ହଁ ଠିକ୍ କଥା କହିଲେ ଯାହା ହଉ ସେମିତି ହଉନି ଆ ହା-ହା
ନହେଲେ ଲାଗ୍ ଲାଗି ଚାରି ମାସ ବର୍ଷା ହେଲେ କୋଉ ଜାଗାରେ ବନ୍ୟା ହବନି କୁହ? ଦି ଦିନ ବର୍ଷା ହେଲେ ତମର ସେଠି କଟକ ଭୁବନେଶ୍ଵରରେ ବର ବନ୍ୟା ହେଇଯାଉଚି। ହଁ ଆ ଏଠି ସେମତି ଭଲ ଚାଲିଛି ପା ପଥରିଆ ଯ ଯେତେ ଯ ସବୁ ଅଛି ଆମର ନଦୀ ସବୁ ସବୁ ପଥର ପଥର ଦିଆ ନହଉ ପଥର ବାଲି ନାହିଁ ଏଠି।
ବାଲିଅ ବାଲି ବାଲି ନାଇଁ ଭଲ କଥା।
ଏତେ ଭଲ ଭଲ ଲାଗେ ଥଣ୍ଡା ଲାଗେ ବାଲି ନଥିଲା ଜାଗା ପା ଯୋଉ ପଥର ଟୋ ଥଣ୍ଡା ଲାଗିବନି ପାଣି ଟା।
ହଁ ଥଣ୍ଡା ଲାଗେ ତା ପାଣି ଟା ପିଇ ପାଇଁ ମିଠା ଲାଗେ ଯୋଉ ଟ୍ୟୁଲ୍ ପାଣି ଟା।
କାଚ ପାଣି ଭଳିଆ ଦିଶିବ କାଚ କାଚ ହଁ କାଚ ପାଣି ଭଳିଆ ଦିଶିବ ଭଲ ଲାଗେ।
ଆଜ୍ଞା।
ହୁଁ ନଆପହାଗ ତ କରିକି ରହିଛି ଆଉ ଗଛ ପତ୍ର ବି ବର୍ଷା ହେଲା ସେଦିନ ବେଶୀ ଗଛ ପତ୍ର ବି ପଡିଯାଇଛି କୋଉଠି?
ହଁ ଆଉ ଆମ୍ବ ଅଛି ନା ସର୍ଲାନି
ଆମ୍ବ ଅଛି ସରିନି ଆମ୍ବ ଟା ସରିବନି ସେଇଟା ରହିବ କେତେ ଦିନ ଆଉ କି କିଛି ନହେଲେ ବି ଆହୁରି ଗୋଟେ ପନ୍ଦର କି କୋଡ଼ିଏ ଦିନ ଭଳିଆ ରହିବ ଆମ୍ବ। ପାଏ ହଁ
ତାପରେ ସବୁ ଝଡ଼ି ପଡ଼ିବ ଯେତିକି ସବୁ ଭାବ ଏଇ ଯୋଉ ବର୍ଷା ହଉଛି ବର୍ଷା ପବନରେ ସବୁ ଝଡ଼ି ପଡ଼ିଥିବ ଆମ୍ବ
ରଖିଚନ୍ତି ଲୋଭ କରିକି ତାଙ୍କ ଆମ୍ବ ଗଛକୁ ଗୋଟେ ଆମ୍ବ କାଢି ନାହାନ୍ତି। ବର୍ଷାରେ ଯାହା ଝଡ଼ୁଚି ଝଡ଼ୁଚି ନା ଯାହା ବର୍ଷାରେ ଯାହା ଝଡ଼ିବା କଥା ଝଡ଼ିବ ନହେଲେ ସେମିତି ରହିଚି ଆମେ ସେଆମ୍ବ ଗଛକୁ ଦେଖ୍ ଦେଖି ଯାଉଚୁ ଦେଖି ଦେଖି ଆ
ଏହେ- ହା-ହା
ଖାଇବ ତା ପେଟ କାମୁଡ଼ି
ହା-ହା-ହଁ ଆଉ ରଖୁଚନ୍ତି ଯାଇକି ନିଜେ କରିକି ଆଉ।
ଆଉ ସିଏ ଆମ ସାନ ରାସ୍ତା ରାସ୍ତା ରାସ୍ତା କର ଆଉ ଆମେ ସେତେବେଳେ ଯିବା ଆସି ସିବା କରୁଚୁ ଆମକୁ ଦେଇଦେଲେ କେତେଟା ହୁଅନ୍ତାନି। ସିଏ ଲୋକ ଲୋଭିଟା ଦବନି ମଳି ଦବନି। ସେ ଦବ ହୁ ହୁ। ଏଇ ଆମ୍ବ ଗଛ ମାନେ ବହୁତ୍ ଅଛି ଏଠି ଏଠି ଆମ୍ବ ପ୍ରବଳ। ଆମ୍ବ ତେନ୍ତୁଳି।
ତେନ୍ତୁଳି ତେନ୍ତୁଳିତ ଭଲ ଲାଗେ ଖାଇତେ ତେନ୍ତୁଳି ଖଟା କଲେ ଭଲ ଲାଗେନା।
ହଁ ତେନ୍ତୁଳି ଆମର କଣ ଦେଖ ଲୋକ କଣ ଦୋକାନରୁ ଆସିକି କିଣିକି ନେବେ ଆମେ କଣ କରୁ ଏଠି ତେନ୍ତୁଳି ଗଛରୁ ଓହ୍ଲା ହେଇକି ଆମେ ସିଧା ମାନେ ପୁରା ତାଜା ତେନ୍ତୁଳି ହେଲା ଭଲ ତେନ୍ତୁଳି ବାଲି ଫାଲି ଲାଗିବନି।
କିନା
ହଁ ଭଲ ଲାଗେ ତେନ୍ତୁଳି।
ତେନ୍ତୁଳି ଭଲ ଲାଗେ ତେନ୍ତୁଳି ଚାରିଟା ତ ଏରିଆ ସେମିତି ଜଙ୍ଗଲ ଏରିଆ ଝୁଣା ମହୁ ତେନ୍ତୁଲି ଏଇ ସବୁ ଜିନିଷ ମାନେ ହଁ ହଁ ହଁ।
ଖେଳି ଯାଉଥିବ ଟାଇମିରେ ଆଉ
ହଁ ଏଇଠି ସବୁ ଜିନିଷ ମିଳିଯାଏ ମହୁ ପିଓର ମହୁ ପାଇବ ପିଓର ଝୁଣା ପାଇବ ହଁ।
ଝୁଣାଟା କଣ କେମିତି ହୁଏ ଗଛ
ଝୁଣା ଗଛରୁ ଝ ଝୁଣା ଗଛରୁ ହୁଏ ମୁଁବି ଜାଣିନ ମୁଁ କହିଲି ଝୁଣା କେମିତି କଣ ହଉଚି ଝୁଣା ଗ ଗଛ ଗୋଟେ ଯୋଉ ଆମର ଶାଗୁଆନ ଗଛନା କୋଉ ଗଛ କହିବି ସେଇ ଗଛର ଯୋଉ ରସ ବାହାରିବ ସବୁ ଗଛର ରସରୁ ଝୁଣା ହବନି।
ଓହୋ ହୋ ହଁ।
ସେଥିରେ ଗୋଟେକି ଶାଗୁଆନ ଗଛ ବୋଧେ ମୋର ମନେ ପଡ଼ୁନି ଜା ସେଇ ଗଛର ସେଇ ରସ ବାହାରିବ ତାକୁ ନେଇକି ରଖିବେ ଶୁଖେଇ ଶୁଖେଇ ରଖିବେ ସେଇଟା ଝୁଣା ହବ। ସେଟା କେତେ ବଡ଼ ବଡ଼ ପିସ୍ ହେଇକି ରହିବ।
ହଁ ହଁ ତାରେ ବାସ୍ନା କେତେ ସୁନ୍ଦର ନା।
ହୁଁ ହୁଁ ଝୁଣାରେ ବାସ୍ନାଟା ତାପରେ ପିଓର ଝୁଣାନା ମାର୍କେଟରେ ଆସିଗଲାଣି ଗୁଣ୍ଡ କରିକି ତାଦେହରେ ମିଶେଇ ଦଉଚନ୍ତି କଣ କଣ ସବୁ ହଁ ଯଉଟାକି ବା ବାସ୍ନା ହଉନି ଟିକେ ଖାଲି ବାସ୍ନାନା ରହୁଚି ସେଇଟା ଆମେ ସ୍ୱତନ୍ତ୍ର ହାତରେ ମାନେ ଆମ ହାତ ତ ଏତିକି ଲମ୍ବା ଜୁଣା।
ଓ ହଁ ଆଉ ମୋହୁବି ପିଓର ପୁରା ମିଳୁଥିବନା।
ହଁ କଣ କହିଲ ମହୁ ପିଓର ମହୁ ହଁ ଫେଣା ମାନେ ତମେ ଆ ଆଖି ସାମ୍ନାରେ ଦେଖୁଚୁ ମୋହୁ ଫେଣୀ ସବୁ।
ଆ ସେଇଟା ଭଲ ପିଓର ମୋହୁଟା ଭଲ ଆଉ ନହଲେ ଏବେ ଯୋଉ ବିକ୍ରିରେ କିଣା ଯୋଉ ମିଳୁ ଚି ସେମୁହୁଁରେ କିଛି ନାହିଁ।
କିଛି ନାହିଁ ନାଇଁ ମହୁ ଏଠି ମିଳୁଛି ଆଉ ମହୁ ଆମେ ଆଣୁଛୁ ଖାଉଛୁ ଏଠି ଭଲ ଲାଗୁଛି ଆମେ ଆମ ଦୋକାନ ରୁ ପତଞ୍ଜଳି ମହୁ ବି ଖାଉନୁ କାହିଁକିନା ଆମୁ ଏଇ ଯୋଉ ଅରିଜିନାଲ ମହୁ ଖାଉଛୁ ବାକି ସବୁ ମହୁ ଆମକୁ ଖାଲି ଗୋଟେ ଅଲଗା ଟାଇପ ର ଲାଗୁଛି ଗୁଡ ଭଳିଆ ଲାଗୁଛି ନହେଲେ ଚିନି କିି ଯୋଉ କରନ୍ତି ହଁ ସେମିତି ଲାଗୁଛି କିନ୍ତୁ ଏଇ ମହୁ ଖାଇବ ଆଉ ଅରିଜିନାଲ ମହୁ ର କଣ କେମିତି ଜାଣିବ ଅରିଜିନାଲ ମହୁ ଯଦି ବୋତଲ ରେ ରଖିଚ ବୋ ବୋତଲ ଖୋଲିବ ବଲେ ଯେମତିଆମେ ଥମଶ୍ ଅପ୍ ବୋତଲ ଖୋଲିଲେ ଯେମତି ଗୋଟେ ଫୁସ୍ କିନା ସାଉଣ୍ଡ ହୁଏନି।
ଆଜ୍ଞା ଆଜ୍ଞା।
ସେମିତି ସାଉଣ୍ଡ ହବ ସେଇଟା ହେଲା।
ଓହୋ ଅରିଜିନାଲ ମହୁ ଟା ସେମିତି ସାଉଣ୍ଡ ହବ।
ଚିନି ଦିଆ କି ଗୁଡ ଦିଆ ମୁଁ ସେ ସେମିତି ହବନି। ସିଏ ଖୋଲିବ ସେମିତି ହବ ହଁ ସେମିତି ରହିଥିବ ବସିବନି ଇଏ ସବୁ ଦିନକୁ ଏମି ତି ରହିଥିବ।
ଆଉ ଯୋଉ ଯୋଉରା ଦୋକାନରେ ଯୋଉ ମହୁ ମିଳେ ସେଇଟା ତ ପୁରା ବସି ଯାଇଥାଏ।
ହେ ଦୋକାନ ର ମହୁ କଣ ତମ ପତଞ୍ଜଳି ମହୁ ପର୍ଯ୍ୟନ୍ତ ବି ଆମକୁ ଠିକ ଲାଗେନି ହେଲା।
ହୁଁ ସେ ଯୋଉ ବସିକି ପୁରା ଇଏ ହେଇଯାଇଥିବ। ଅଠା ଭଳିଆ ଲାଗିଯାଇଥିବ।
ତଳଟା ଚିନି ଧଳା ଦିଷୁଥିଲେ ଚିନି ଆଉ ନାଲି ଦିଷୁଥିଲେ ଗୁଡ ଆଉ କଣ।
ଯାହା କହିଲେ।
ଚିନି ଗୁଡ ଶୁଣ ଗୁଡ ଖାଇଲେ କିଛି ଖରାପ ନାହିଁ କିନ୍ତୁ ଆମେ ମହୁ ନାଁରେ ଯୋଉ ଗୁଡ
ହଁ ଅସୁବିଧା ଆଉ ତାପରେ ଏବେକା କେବେ ଏବେ ସବୁ ଭେଜାଲ ଜିନିଷ କିଛି ଗୋଟେ ପିଓର ଜିନିଷ ମିଳୁନି ଆଉ।
ସବୁ ସବୁ କୋଉଟା ତମେ ସବୁଥିରେ ଏବେ କଣ ଫ୍ଲେବର ଯୋଉ ମିଶି ଯାଉନି ଏବେ ତମର ଗୋଟେ ଥିବ ଯେମିତି କୋକୋ ଆମର ପାଇନା ଆପୁଲ ଫ୍ଲେଭର। ସେଇଟା କଣ ପାଇନା ଆପ୍ପଲ ପଡୁଛି କି ତାର ଫ୍ଲେଭର ପଡିଯାଇ କି ସେଟା ପାଇନା ଆପ୍ପଲ ତମେ ଭିବିବ ଏଥିରେ ପାଇନା ପାଇନା ଆପ୍ପଲ ପଡୁଛି ଆମେ ଭାବୁୁଛୁ ପାଇନା ଆପ୍ପଲ ପଡୁଛି ଆମେ ଭଲ ଜିନିଷ ଖାଉଛୁ।
ଏବେ ଏଇ ସବୁ କେମିକାଲ ମିଶେଇକି ଯାହା କଣ ସବୁ ବାହାର କରି ସାରିଲେଣି।
ହଁ ନହେଲେ ଲୋକଙ୍କର ଡିମାଣ୍ଡ ହିସାବରେ ଆଗେ କଣ ପାଉଥିଲେ ଲୋ ଲୋକ କଣ ପାଇଁ ସଞ୍ଚୟ କରି ରଖୁଥିଲେ ଆଗେ କୋଉ ଜିନିଷ କୁ ରଖୁଥିଲେ ଭା ତ ଦି ଟାଇମ୍ ତିନି ଟାଇମ୍ କାଇଁ ଖାଉଥିଲେ କାହିଁକିନା ମିଳୁନଥିଲା ନା। ଅରିଜିନାଲ ଜିନିଷ ସେ ଅଳ୍ପ ଯେତେ ଲୋକ ସଂଖ୍ୟା କୁ ଉତ୍ପାଦନ ହଉଥିଲା। ଏବେ କଣ ଏତେ ମାତ୍ରାରେ ଉତ୍ପାଦନ ହଉଛି ଯେ ଲୋକ ଲୋକଙ୍କୁ ସେମାନେ ହୁଁ ଯିଏ ଯାହା ଚାହିଁଲେ ସେତିକି ମିଳିଲା। ଉଁ ମାନେ ଚାହିଁବାଠୁ ଅଧିକା ମିଳିଲା ସେ ଲୋକ ରଖିକି ଫୋପାଡୁଛନ୍ତି।
ହଁ ଠିକ କଥା କହିଲେ।
ଅଧିକା କେମିତି ଆସୁଛି ସେଟା ଗୋଟେ କଣ ହଉଛି ନା ମୁଁ ଏବେ ପାଞ୍ଚ ପାଞ୍ଚ ଜଣଙ୍କ ଘରକୁ କ୍ଷୀର ଦେବି ମତେ ଯଦି ଆଉ ଦିଇ ଜଣ କ୍ଷୀର ମାଗିବେ ମୁଁ ସେଇ କ୍ଷୀରକୁ ଆଗା ଦେବି କି ନାଇ। କି ମୋର ଗାଈ ଆଉ ଅଧିକା କ୍ଷୀର ଦେଇଦବ କି ମୁଁ ସେଥିରେ କଣ କରିବି ପାଣି ମିଶେଇକି ଦେବି କି ନାଇଁ। ହେଲା ସେଇ ସେଇ ସେମ ଜିନିଷ। ସେମ ଜିନିଷ ହଉଛି ସେ ଏଇ ଜିନିଷଟା ସବୁଆଡେ ଲାଗୁ ହେଇଯାଉଛି ହେଲା। ତମେ ସେଇଥିରେ ଭାବଯେ କଣ ହଉଥିବ, ବାକି ଜିନିଷ କଣ କି କ୍ଷୀରରେ ହଉ ପାଣି ମିଶେଇଲେ ବି ଚଳିବ କିନ୍ତୁ ଏଇ ଯୋଉ ଉତ୍ପାଦନରେ ତାଙ୍କର ରା ରାସାୟନିକ ଜିନିଷ ପକେଇକି ଆମକୁ ଦଉଛନ୍ତି। ମୁହରେ ଲଗେଇବାଟା ହଉ ଗାଧେଇବା ହଉ ଆଗେ ଯୋଉ ସାବୁନୁ ରେ ଯୋଉ ଯୋଉ। ସାବୁନୁ ବି ଲଗେଇବ କେତେ ଭଲ ଲାଗୁଥିଲା ଲାଇବୋ ସାବୁନୁ ଟା କେତେ ତ ପିଓର ଥିଲା ଲାଇବୋ ସାବୁନ୍ ଟା ମାନେ ଆମ ନ୍ୟସନାଲ ହିସାବରେ ଭଲ ସାବୁନ୍ ଟେ। ଥିଲା ସେଟା ଏବେ ଲାଇବୋସାବୁନ୍ ଆଉ ପିଓର ଅଛି କି?
ନା ତାକୁ ଏବେ ଆଉ କେହି ଲଗଉ ବିି ନାହାନ୍ତି କହୁଛନ୍ତଏ ସାବୁନ ଭଲ ନୁହଁ।
ଆରେ ଲଗେଇ ହେଲେ ସିନା ସ୍କିିନ୍ ରୁ ଆହୁରି ବାହାରୁଚି ରସ। ମାନେ ସବୁ ତ କାହିଁକି ଲଗେଇବୁ ହଁ। ତ କାହିଁକି ଲଗେଇବେ ସେମତି ଅସୁବିଧା ହୋଉଚି ଆଉ।
ତାକୁ ସବୁ ଅରିଜିନାଲ ଜିନିଷ ମିଳୁଥିଲା। ଆଉ ସବୁ ସବୁ ଜିନିଷ ମାନେ ସେମାନେ ଜଙ୍ଗଲ ଇଏରେ ସବୁ ନିଜେ ଇଏ ଉତ୍ପାଦନ କରିକି ଇଏ କରୁଥିଲେ ଏବେ
ହୁଁ କଷ୍ଟ କରୁଥିଲେ ଆଗେ ଲୋକ କଷ୍ଟ କରୁଥିଲେ ଏବେ ତମେ ବିରି କୋଳଥ ମିଳୁଛି କି ତମକୁ? ବିରି କୋଳଥ ଏବେ ତମକୁ ଭଲଟା ମିଳୁଛି କି ଆଗେ ଚୋପା ଲଗା ବିରି ମିଳୁଥିଲା ଚୋପା ଲଗା କୋଳଥ। ଏବେ ସବୁ ସବୁ ଚୋପା ଛଡା ଚୋପା ଛଡା ମାନ ସେଟା କେତେ ଦିନ ଷ୍ଟୋର ହେଇକି ରହିପାରୁଛି ଷ୍ଟୋର ହବା ପ ପରେ ପରେ କଣ କେମିକାଲ ଦେଲେ ତ ସେ ଷ୍ଟୋର ହବ।
ଆଜ୍ଞା।
କହୁଛକି ନାଇ ସେମିତି ହଉଛି ଆଉ ଯିଏ ଯାହା ଚାହିଁଲା ଆଗେ ଗୋଟେ ବୋତଲ ପାଣି ଆମକୁ ମିଳୁନଥିଲା। ଏବେ ତମେ ପାଣି ଆଣିକି ଲୋକ ଫୋପାଡୁଚନ୍ତି ସେ ପାଣିରେ ବି କେମିକାଲ୍ ପଡିଲାଣି।
ଏମିତି ହଁ ତ।
ଆଉ କଣ କହ ସବୁ ଜିନିଷର ତ କେମିକାଲ୍ ହେଲାନି ଅର୍ଗାନିକ୍ ମତ ସେଉଟୁ କୌଣସି ଜିନିଷ ହଉନି। ତମେ ଯଦି ଫିୟୁଚର ରେ ହଁ ଫିୟୁଚର କିଛି ସେଭ୍ କରିବା ପାଇଁ ଚାହୁଁଚ କିଛି ନାହିଁ ଘର ଖଣ୍ଡେ ଯ ତମର ଥିବ ବାରିପଟେ ଚାଷ କରିଵ ମାଛ ମା। ସେ ଚାଷ କର ନନ୍ ଭେଜ୍ ରେ ମାଛ ଖାଇବ ଆଉ ଭେଜ୍ ରେ ପନିପରିବା ଖାଇବ। ଆଉ ଚିକେ ଚିକେନ୍ ମଟନ୍ ମାନେଆଉ। ଆଉ ଚିକେନ୍ ମଟନ୍ କଣ ଆ ଆଗେ ଏତେ ଏଭେଲେବୁଲ୍ ଥିଲା କି ଏବେ ଦେଖନୁ।
ନା ତ ସବୁଠି ସବୁତ ବ୍ଲାକରେ ବି୍ ବ୍ରଏଲର୍ କୁକୁଡା ହେଲା ଯେ କଣ ହେଲା ସେଠୁ କୁହନ୍ତୁନି ଆଉ। ଅଣ୍ଡା ତ ପୁଣି ଆଣ୍ଡା ମଝିରେ ଗୋଟେ ପ୍ଲାଷ୍ଟିକ୍।
ଆଉ ଅଣ୍ଡା ବି ବହୁତ୍ ଖରାପ୍ ବାହାରୁଚି।
ଆଜ୍ଞା ଚାଉଳ ବି ମଝି ଥରେ କଣ ବାହାରି ଥିଲା ପ୍ଲାଷ୍ଟିକ୍ ଚାଉଳ ସବୁ ଦଉଚନ୍ତି ଇଏ କରିକି।
ଲୋକ ବିଶ୍ୱାସ୍ କରିପାରୁନଥିଲେ ବହୁତ ଜିନିଷ ସେମିତି ହଉଚି ୟାଡ଼ୁ ସିଆଡ଼ୁ ବାହାରୁଚି। ହୁଁ।
ହୁଁ।
ହଉ ଠିକ୍ ଅଛି ହଁ ହଁ ରଖିଲି ନାଁ ହଁ ହଁ। ହଁ।